ହାଲୋ।
ହଁ। କୁହନ୍ତୁ ଏଇପା ବସଚି ବର୍ଷା ହୋଉଚି ତ ବସଚି ଆଉ।
ହୁଁ ତମ ଆଡେ ବି ବର୍ଷା ଚାଲଚି?
ହଁ ଆମର ବି ବର୍ଷା ଚାଲଚି ଝିପିଝିପି ହୋଉଚି ଆଉ।
ଉଁହୁଁ ଏ ଆଡ଼େ। ହଁ ହଁ ଏଁ କେଣେ ଅସଲ ଟାଇମରେ ହବ କି ନହବ କିଏ ଜାଣଲା।
ହଁ ହଁ ଏବେ ତଳା ପକାପୁକି ହବ ଆଉ।
ଆମର ସବୁ ବଢିସାରଲାଣି।
ହୁଁ ତମେ ଟିକେ ଆଗୁଆ ଅଛ ଆଉ।
ହୁଁ ହୁଁ। ଆମର ପଡିକି ଏଇ ଯୋଉ ବାହୁଡ଼ା ମଝିରେ ରୁଆ ହବ ବୋଧେ ଧାନ।
ହଁ ତମର ତାହାନେ ହେଇଗଲାଣି ଆମ ଆଡେ ବର୍ଷା ଫର୍ଷା ନଥିଲା ନା ଶୁକିଲା ଆଉ କେମିତି ବୁଧେ ପକେଇ ନାହାନ୍ତି ଏଇ ବର୍ଷା ଫର୍ଷା ହେଲା ପ
ଆଁ କେନାଲଗୁଡ଼ା ପାଖରେ ତ ସେଇଥିପାଇଁ ଆ
ଆମର ବି କେନାଲ ଅଛି ଯେ ଅ ପାଣି ଆସିବା ଆମର ତ ଡେରିରେ ଟିକେ ଚାଷ ଟା ହୁଏ ହୁଁ ସେ ଯାଇ ବସ୍ଚନ୍ତି ଅଛି ହବ ତ ଆଉ ଖାଇକି ବସ୍ଚନ୍ତି।
ହଁ ମ ବିଲକୁ ନେଇକି ହଉଚି କାଆଡେ ଡେରି ହଉଚୀ ଟିକେ ଟିକେ ଶୀଘ୍ର ଆଉ ଗୋଟେ ଗହିର ବିଲଗୁଡା ହଁ ଗହିର ବିଲଗୁଡା ଜଲ୍ଦି ହୁଏ।
ଆଉ ଗୋଟେ ଡ଼େର୍ରେ ହୁଏ ଆଉ।
ହଁ ହଁ।
ଆମର ସର୍ଲାବେଳ କୁ ତ ମାଘ ମାସ ହେଇଯିବ।
ଅହ ଆମର ଡିସେମ୍ବର ଜାନୁଆରୀରେ ଧାନ କଟା ହୁଏ।
ହଁ ତମେ ଶୀଘ୍ର ଆଉ।
ହୁଁ ଡିସେମ୍ବର ଜାନୁଆରୀ ଫାଷ୍ଟ୍ରେ ଧାନ କଟା ହବ।
ହୁଁ ତମର୍ ଟିକେ ଲେଟେ।
ହୁଁ ଆଉ କଣ ଚାହା ପା ପିଲଣି ନା ନାଇଁ।
ନା ଚ଼ା ମୁଁ ପିଏ ଯେ ସକାଳେ ପିଇମି ଆଉ ସନ୍ଧ୍ୟାବେଳେ ତା ପିଏନି।
ଉଁହଁ।
ଏଇନା ବସ୍ଚି ରାତି ରୋଷେଇ କରିମି ମାନେ ସବୁ କାମ ସାରି ସୁରାକି ବସି ଚି ସନ୍ଧ୍ୟା ହେଲେ ସନ୍ଧ୍ୟା ଦେମି ଦେଇ ସାରିକି ତା ପରେ ରୋଷେଇ ଷ୍ଟାଟ୍ କର୍ମି ଆଉ
ଆଉ ପୁଅ ଝିଅ ମାନେ ସବୁ କଣ କରୁଚନ୍ତି।
ମୋର ଗୋଟେ ପୁଅ ଟୁଇସନ୍ ଯାଇଚି ଏବେ। ସ୍କୁଲ୍ ରୁ ଆସିକି ଟିୟୁସନ ଯାଇଚି।
ଛୁଆଙ୍କର ତ ଏନା ପାଠ ପଢା ଆଉ।
ହଁ ସେମାନଙ୍କର କଣ କାମ କଣ ତାଙ୍କର ଆମର ଯେମିତି ରୋଷେଇ ଟା ପୁରା ଇଏ। ତାଙ୍କର ଏଇନା ପାଠପଢାଟା ସେଇଭଳ୍ଆ।
ଠପଢ଼ା ତାଙ୍କର ଏଇନା ଆଉ।
ହୁଁ ପାଠ ନ ପଢ଼ିଲେ କଣ କରିବେ ଝିଅ ହୁଅନ୍ତୁ କି ପୁଅ ହୁଅନ୍ତୁ।
ପାଠ ଆଗେ ପାଠ ନଥିଲେ ସେ କୋଉ ଲାଇନିରେ କିି ଯିବେ କିଛି କୁଆଡେ ଯାଇପାରିବେନି।
ହଁ କିଛିବି କର୍ ପାରିବେନି।
ହୁଁ।
ତାଙ୍କୁ ଏଇନା ପାଠ ପଢା ହଉଛି ସେ ପଢ ଯୋଉ ଛୁଆ ପାଠ ପଢୁନାହାନ୍ତି। ସେମାନେ ପଛରେ ଭାବିବେ ସେତେବେଳେ ଭାବିନେ ଆଉ ସମୟ ଥିବନି।
ହୁଁ
ଆ ମାନେ କଇ କଇ କଇ କଇ କଇ କଇ ସେ ଜାଣି ପାରୁନାହାଁନ୍ତି। ଆମେନା ଭାବୁଛୁ ପାଠ ପଢିଥିଲେ ଟିକେ ନହେଲେ କୋଉଠି ଟିକେ ରୋଷେଇ ସହିତ ବି ଚା ଚାକିରି ବାକିରି କରିକି ନିଜେ ଧର ରୋଜଗାର କରିଥାନ୍ତୁ କାକୁ ଆଉ ଅନେଇ ନଥାନ୍ତୁ ସେ ସ୍ଵାମୀ ହୁଅନ୍ତୁ କି ଏଥର ଯୋଉ ଝି ଭଳିଆ ବାପା ହୁଅନ୍ତୁ।
ହଁ। ଆମ ସେଇଟା କହୁଚ ତାକୁ ମେଣ୍ଟେନ୍ କରିବା ବି ଏତେ ସହଜ ନୁହେଁ ପା ଏଇ ଚା କିରି କରିବା ଆଉ ଘର କାମ କରିବା।
ହଁ ହେନେ ବି ସୁଦ୍ଧା ସେଟା ଗୋଟେ ଏଠି ଇଏ ଥିଲା। ହଁ ଲାଗେ ହଁ ମୁଁ ଗୋଟେ ଚାକିରି କର୍ଚି ହଁ। ସେଇ ଭଳିଆ।
ହୁଁ।
ଆଉ ଏମିତି ରୋଷେଇ ବାଷ କର ଛୁଆ ପିଲା ଧନ୍ଧା କର। ଆଉ ଘର ସଫାସୁତୁରା କର ଲୁଗା ପଟା ଧୁଅ।
କାମ କଲା ଆଳକୁ କେ କେତେ କଷ୍ଟକର ହିସାବ କରୁଥାଅ। ଏତକା କାମ କରିବ ଯେତିକି କରୁଚ ସେଟା କରିବ। ପ୍ଲସ ଯିବ ଡିୟୁଟିକି ଯିବ।
ହଁ ଯେଉଁ ଏବାର ଚାକିରି କରୁଛନ୍ତି ସେ ଭାବି ଥିବେ, ଆମେ ପାଠ ନ ପଢିକି ଚାକିରି ନ କରିଥିଲେ ଭଲ ହେଇଥାନ୍ତା। ଯୋଉମାନେ ମାନେ ଖାଲି ରୋଷେଇବାସ କରୁଛନ୍ତି ଚାକିରି କରିଥାନ୍ତୁ।
ହଁ- ହଁ- ହଁ ଯିଏ କରିଚି ନା ସେ ଜାଣିଚି। ସେ କଷ୍ଟଟା ପାଏ।
ତଥାପି ଟିକେ ମାନେ ମନେ ହଉଚି, ଏଇ ଯେମିତି ଗାଁରେ ରହିଥିଲେ କହିବୁ ଯାଇକି ଟିକେ ବାହାରେ ଟିକେ ଯାଇକି ରହିବୁ, ବାହାରେ ଟିକେ ରହିଲେ ଭଲ ଲାଗନ୍ତା। ଟିକେ ବୁଲାବୁଲି କରନ୍ତୁ, ଭଲ ମନ୍ଦ ଖାଆନ୍ତୁ।
ହୁଁ।
ଏଇନା ଗାଁରେ ଇଏ ହଉ ଆଉ ଯିଏ ବାହାରେ ରହିଯାଇଥିବ, ହଁ ବାହାରେ ଯିଏ ରହିବ ଗାଁରେ ରହିଲେ ଭଲେ ହେଇଥାଆନ୍ତା, ଏଇଟା ସେମିତି। ସବୁ ଜିନିଷରେ କଷ୍ଟ। ସବୁ ଜିନିଷରେ କଷ୍ଟ ଅଛି, କୋଉଟା ମାନେ ଖାଲି ମାନେ ସୁବିଧା ଇଏ ଭଳିଆ ନାହିଁ।
ସୁବିଧାରେ ସମସ୍ତେ ରହିବାକୁ ଚାହିଁଲେ ଆଉ।
ହୁଁ।
ଆଉ ତମ ଆଡେ କଣ ସବୁ ପ୍ରୋଗ୍ରାମ ହୁଏ, ପର୍ବ?
ତୋର କଣ କାର୍ତ୍ତିକେଶ୍ଵର ଠାକୁର ଭଲ ହୁଏ। ମାନେ ମୋ ବାପ ଘରେ, ହଁ ଆଉ ମୋ ଶାଶୁ ଘରେ ଲକ୍ଷ୍ମୀପୂଜା ଭଲ ହୁଏ।
ଅଁ- ହଁ।
ହୁଁ ଏଇଆ ଆଉ, ଏଇଟି ମାନେ ଭଲ ହୁଏ।
ହଁ ଯାଅ ନା ନାଇଁ ଗାଁକୁ, ବାପ ଘରକୁ?
ହଁ ଏଇ ରଜରେ ଯାଇଥିନି, ବୁଲ ବୁଲାକି ଆସିନି। ଆଠଦିନ।
ସେଇଆ ଆଉ ତମେ ତ ଯାଇପାରୁଛ, ଆମେ କୁଆଡେ ଯାଇପାରୁନୁ?
କାଇଁ ତମର ଦୂର କି?
ନାଇଁ ଦୂର ହଁ, ଦୂର ଟିକେ। ଦୂର ଯେ ଆଉ ଛୁଆ ଦି ଜଣ ପାଠ ପଢୁଛନ୍ତି, କୁଆଡେ ଛାଡିକି ଯାଉଛି?
ହଁ ସେଇ ଆଜି ଯିବ, କାଲିିକି ଧର ଆସିବ।
ଆଉ ସେଇଟା ତ କଷ୍ଟ ଲାଗିବ ଆଉ।
ହଁ। ହଁ ତୋ ମନ ରହିବନି, ନହେଲେ ନ ଯାଇଥିଲେ ଭଲ ହେଇଥାନ୍ତା।
ହୁଁ ଆଉ ଯଦି ଦି ଚାରି ଦିନ ରହିବନି, କଣ ପାଇଁ ଯିବ ବାପଘରକୁ।
ହଁ ଯଦି ହଁ ଯଦି ଚାରି ପାଞ୍ଚ ଦିନ ରହିବନି
ହୁଁ ଭଲ ଲାଗିବନି, ଗାଁକୁ ଆସି ଆସିବ ମାନେ ମନ ଦୁଃଖ ହବ, କାହିଁକି ଯାଉଥିଲି ନ ଯାଇନଥିଲେ ଯାଇନଥିଲେ କାହିଁକି ଯାଉଥିଲେ?
ହୁଁ ସେଇଟା ଗୋଟେ ଭାବନା ଆସିବ, ତାପରେ ଏଇ ଯୋଉ ବାପା ଘରେ ଟିକେ ଯାଇକି ଟିକେ ରହିଗଲେ ନା ଆଠଦିନ ବଢିଆ ଲାଗିବ। ପୁଣି ଆସିଲା ବେଳକୁ ଭାରି ଦୁଃଖ ଲାଗିବ। କିନ୍ତୁ ଯାହା ହେଲେ ବି ଶାଶୁଘରେ ରହିବାକୁ ପଢିବ।
ଏବେ ଆଉ
ପୁଅ ପିଲାମାନଙ୍କର ଭଲ, ତାଙ୍କର ଯୋଉଠି ଜନ୍ମ ହବ ସେଇଠି ରହିବେ।
ହଁ ବା ଭଲ ତାଙ୍କର।
ପୁଅ ଜନ୍ମ ହବେ ସେଠି, ଆମେ ଖାଲି ଝିଅଛୁଆ ଯେତିକି ସବୁ ମାନେ ଗୋଟେ ଜାଗା ଜନ୍ମ ହଭ ଆଉ ଗୋଟେ ଜାଗାକୁ ଯିବୁ। ଆଉ ଆମ ଗାଁରେ ଯୋଉ ଫ୍ୟାନ ଗାର ଗାଁର ଟାଣିଛନ୍ତି ମାନେ ଲଭ
ତମ ପଟେ?
ହଁ ଆମ ଗାଁଟାକୁ କଥା କ ଆମ ସବୁ କୋଉ ପଟ ନୁହେଁ, ଆମ ଗାଁଟା। ଆମ ଗାଁ ରେ ବହୁତ ଝିଅ ବାହା ହେଇଛନ୍ତି ଗାଁ ରେ ଗାଁ ରେ ହଁ ଗାଁ ରେ ଗାଁ ରେ। ବହୁତ ଝିଅ ବାହା ହେଇଚନ୍ତି। ମୁ ତାଙ୍କର ବଢ଼େ ତାଙ୍କର ବଢ଼ିଆ ତାଙ୍କ ଦିନ ସକାଳୁ ଧର ଉଠି ଲେ ବାପ, ଭାଇ। ସମସ ତାଙ୍କ କଥା ଜାଣିପାରିଲେ ଅ ସ ବାପର ବି ତାଙ୍କ କଥା ଜାନଲେ।
ଏ ସବୁଦିନ ତାପରେ ଦେ ଖା ହେଲାଠୁ ବି ତାଙ୍କୁ ବି ଏତେ ଖାସ ଲାଗୁନ ଥବ।
ହଁ ଲାଗୁ କି ନ ଲାଗୁ ଭଲ ପାଇଚନି ଯେତେଏଳେ ମନ ହେଇଛି ବାହା ହେଇଯାଇଛନ୍ତି। ତାପରେ ଆଣିକି ତା ଏଆ ପରେ ତାଙ୍କ ଯାହା ବି ଲାଗୁ ସେ ବି ଭାବୁଥିବେ ନ କି ଆମେ ଦୂର ଟିକେ ବାହା ହେଇତିନେ ଆସୁ ତାନ୍ତୁ ବୁଲିତେ କେତେ ସୁନ୍ଦର ଲାଗିଥାନ୍ତା।
ତାନ୍ତେ ଆଉ ଟିକେ
ହଁ ତାପଡେ କୁଆଡେ ହଁ କୁଆଡେ ବୁଲିତେ ଯାଇ ତଲେ ଧର ବୁଲିତେ ଗନେ ଇ ମାର୍କେଟ ଫାର୍କେଟ ଯିବେ ଧର ବୁଲିକି ଆ
ଆ ସେମାନେ ବି କୋଉ ବାପଘର ଆସିଥିଲେ ତାଙ୍କୁ ଭଲ ଲାଗୁଥିବ କି ସବୁଦିନ ତ ଦେଖିଲେ ଆଉ କଣ ଲାଗୁଥିବ।
ସବୁଦିନ ଦେଖିଲେ ସବୁଦିନ ତ ଇଏକରେ।
ହୁଁ ଆମେ ଯେମିତି ଗାଁକୁ ବାପରକୁ ଗଲେ ଗୋଟେ ଖୁସି ଲାଗିବ କି ଆସିଲା ଦିନ ଟିକେ ଦୁଃ ଖ ଲାଗିବ ତାଙ୍କୁ କିଛି ଲାଗୁନଥବ।
ତାଙ୍କର କିଛି ଲାଗୁନ ଦିିନ ତ ଦେଖିଲେ ଇଏ କଲେ। ଆ ଆଉ ଆଙ୍କ ବାଡି ଆମର ଯ ଆମ ଗାଁ କଥା ମୁ ଶୁଣନେ ମନେ ଇଏ କରିନେ ଭାରି ଅସ ଲାଗିବ ତାଙ୍କ ବାଡି ଲାଗିଥିବ ପୁଅର ବାଟ୍ ଟା ଲାଗିଥିବ ଝିଅର ବାଡ଼ି।
ଓହୋ ତାଙ୍କର ହେ ମଜା ନାଇଁ ନା ସତ ଅତା ଆମେ ଯେମିତି ତି ଗୋଟେ ଦୂରରୁ ଆସ୍ ଚେ ମଜା ତାଙ୍କର କଣ ଏମିତି ଲାଗୁଥିବ କି?
ନା ପା ଲାଗିବନି ପା ସେଇ କଥା କହୁଛି ସେ ଭାବ ବୁଥିବେ ସେତେବେଳେ ସେନା ଭଲ ପାଇକି ଗୋଟେ ବାହାର ଯାଇଚନ୍ତି ବାହା ଯାଇଛନ୍ତି ଏବେ କିନ୍ତୁ ସେ ଯାହାର ମାନେ ଇଏ ହେଇଗଲାଣି ଭାବୁଥ ଆ ଆମ ଟିକେ ଦୁରିଆ ବାହାଥିନେ ଭଲ ଲାଗିଥାନ୍ତା।
ପଜା ବସ୍ ତେ ଆସିଥାନ୍ତୁ ଦି ଚାରି ଦିନ ରହିଥାନ୍
ହୁଁ ଆଜିକାଲି ତ ପ୍ରାୟ ସେ ସେମିତି ହଉଛନ୍ତି ଗାଁ ରେ ବାହେଇ ପଡୁ
ହଁ ଏଇ ଯୋଉ ପୂଜା ପର୍ବ ହେଲେେ ସିଏ ଧର ଶାଶୁ ର ର ବୋଉ ତାର ଦେଷ୍ଠୁର ଶ୍ୱଶୁର ସମସ୍ତଙ୍କ ଆଗରେ ଯାଇକିନା ଗାଁରେ ବୁଲି ପାରିବେ କି? ବୁଲି ପାରିବେନି କିନ୍ତୁ ଆମେ ବୁଲିପାରିନ। ଆମେ ଯାଇକିନା ବୁଲି ପାରିବୁ ଆମର କଣ ସେଠି ଦେଷ୍ଟୁର ଶାଶୁ ଶ୍ୱଶୁର କେହି ବି ନାଆ ଆ ଶାଶୁଘରେ ତାଙ୍କର ଘରେ ଭିତରେ ରହିଲୁ ବାସ୍ ସେତା ଘରେ ରହିଲୁ ଶାଶୁ ଙ୍କର ନାମା ଏଲୁ ସେତେରେ ଆଁ ଆସେ ହଁ ହଁ ଆ ସେମାନଙ୍କର ସେ କିଛୁ ସେମିତି କିଛି ନାଇଁ ମୋର ଦିଟା ସାଙ୍ଗ ସେଇ ଗାଁରେ ବାହାହେଇଛନ୍ତି ତମ ବଢିଆ ଲାଗୁ ଥିଅ ନେ ଆ ବଢିଆ କଣ କ ଘରେ ପୋଷ ପୋଷିକା ରହୁଛ ଭଲ ହେଇଚି ମ ଅସୁବିଧା ଏତେବେଳେ ଭାବୁନଥିଲୁ।
ହଁ।
ଭଲ ପାଇଯାଇଛି ଆଉ ଯିଏ ଖୁସିରେ ରହିଲେ ତ ଖୁସି। ଜୁମାନେ ଦୁଃଖରେ ରହିଲେ ସେମାନେ ଭାବିବେ ବେଶୀ।
ପ୍ରାୟତଃ ତାଙ୍କ ଭିତରେ ଝଗଡା ହଉଛି।
ହଁ ହଉନଥିବ ନା ଖାଲି ମାନେ ଆଉ ଖାଲି ମାନେ ଏମିତିରେ ପଇସା ପତର ଥିନେ ବି ସ୍ବାମୀ ସ୍ତ୍ରୀ ଭିତରେ ଝଗଡା ହୁଏ।
ହୁଁ ନା ବେଶୀ ଲଭ ମ୍ୟାରେଜରେ ଝଗଡା ବି ହଉଛନ୍ତି। ହୁଁ ଏମିତି ଆମର ଏମ ତି ବାହାଘରୁଟା ଟିକେ କମ କିନ୍ତୁ ଲଭ ମ୍ୟାରେଜ ଗୁଡା କଉଚନ୍ତି ବହୁତ ଝଗଡା ହଉଛନ୍ତି।
ମାନେ ସେମିତିରେ କଣ ସିଏ ସବୁ କଥା ଜାଣିଥିବେ ଇଏ ତାକୁ କହୁଥ ସେ ତାକୁ କହୁ ବେଶି ରାଗ ଲାଗୁ
ତାଙ୍କର ସିଏ ତାଙ୍କ କହିବ ଇଏ ତାଙ୍କୁ କହିବ ଆଉ ଚାଲିବ ତାଙ୍କର ଆଉ।
ହଁ ଚାିଲିଲା ଆଉ। ସେମିତିଆ ଭଲ ନୁହଁ।
ୟାଉ ତମର?
କଣ କ କଇଲ।
ତମର ଯା ଫା ଅଛନ୍ତି ନା?
ହଁ ହଁ ଆମର ଅଛନ୍ତି ଯା।
ତୁମେ ବଡ଼ ନା ମଝିଆଁ?
ମୁଁ ଆମର ଦି ଭାଇ ମୁଁ ବଡ ଆମର ଯା ଜଣେ ଅଛନ୍ତି। ତାଙ୍କର ପୁଅ ଝିଅ ପୁଅଟେ ଝିଅଟେ। ଆଉ ଆମର ପୁଅ ଦିଟା ଅଁ ପୁଅ ଦିଟା ବଡ଼ ଲା ଆଉ ଜଣେ ପଢୁଛନ୍ତି କଲେଜ୍ ରେ। ତାଙ୍କ ତା ଝିଅ ହଁ ନବମ ଆଉ ଗୋଟେସ୍ ପୁଅଟା ଷଷ୍ଠ କ୍ଲାସ ପଢୁଛି।
ହୁଁ ବଡ ହେଇଗଲା
ଟିକେ ବଡ଼ ଆଉ ହଁ।
ଉଁ ହୁଁ ହୋଉ ତମେ କଣ କର କରିବା କଥା କର ଆଁ।